ଆଉ ଦେବି ପ୍ରଣାମ ନମସ୍କାର କଣ କର
ରଖ୍ ରଖ୍। ଏଇ ଖାଇରେ ଶୋଇଥିଲି ଆଉ
ଆ ଆଉ ଆପଣଙ୍କର ଦେହ ପା ଭଲ ଅଛି? ହଁ ମୁଁ ବି ଭଲ ଅଛି।
ହଁ ହଁ ଦେହ ପା ଭଲ ଅଛି।
ଆପଣଙ୍କର ପିଲା ଛୁଆ ଘରେ ଆଉ ସବୁ କି କିଏ ଛନ୍ତି।
ନା ପିଲାଛୁଆ ମୋର ନାଇଁ ମୋର ପିଲାଛୁଆ ହବ। ଆଉ ଘରେ ଅଛନ୍ତି ଶାଶୁ ଶ୍ୱଶୁର ଦେଢୁଶୁର ଯା ପୁତ୍ରାଝିଆରୀ ସମସ୍ତେ ଅଛନ୍ତି। ଆପଣ ବର୍ତମାନ କରୁଥିଲେ କଣ?
ଓହୋ ଟିକେ ଆସିଲି ଦୁଆରେ ଟିକେ ଓଳେଇ ଦେଇକି ଆସିଲି ଏ ତାପରେ ଯିବା ଏଇ ଧୋଇ ଧାଇକି ହେଇକି ଧୂପ ଦିଆ
ହଁ ସେଇ କାମ ତ ସମସ୍ତଙ୍କର।
ଜି ବ।
ସେ ବଳ ସେ ଛୁଆ ପିଲା ସବୁ ଯାଇଥିଲେ ସେ ପିଣ୍ଡରେ ଭୋଜି ଖାଇବା ପାଇଁ ଆଉ ଆମେ ଶାଶୁ ବୋଉ ଦି ଜଣ ଆ
ଆଜ୍ଞା।
ଖାଳ ଵା କରିଦେଉଥିଲୁ।
ଅଚ୍ଛା!
ଏଇ ଯୋଉ ଉସ ଶୁକୁଆ। ଥିଲା ତ କାଲି ସାରିଦେଲୁ, ଶାଶୁ କ ଆମେ ଛୁଆ ଦିଇ ଜଣ
ହଁ।
ହଁ ବା କଣ କରିବା, ଘର ଦର ତ କାମ ସେଇ କାମ। ହଁ ଆଉ କୁହନ୍ତୁ। ଆଉ ଆପଣଙ୍କ ଘରେ ଆପଣଙ୍କର ପିଲା ଶୋଇ ପଡ଼ିଛନ୍ତି?
ଛୁଆର ତାଙ୍କ ସାଙ୍ଗରେ ଏଇଠି ରହ ଟିକେ ମୋ ଛୁଆ ଦି ଜଣ ଅଛନ୍ତି। ହଁ ଛୁଆ ଦି ଜଣ ଅଛି, ହଁ ପୁଅ ଦି ଜଣ। ଆଉ ଗୋଟ ବଡ ପୁଅଟି ପଢୁ ଛି ଷଷ୍ଠ ଅ ଅ ଅ ଶ୍ରେଣୀର ହେଲା ସାନ ପୁଅ ୟେ ଦ୍ଵିତୀୟରେ ପଢୁ , ଆଉ ଇଏ ତେଣୁ ବିଦ୍ୟାଳୟରେ ଯୋଉ ବହି ଆସୁଛି ସେ ବହିରେ ତ ସାଇ ସେ ବହିରେ ଇଂରାଜୀ ଅଛି, ଇଂରାଜୀ ବହିରେ ସାମାଜିକ ଅଛି ଏଇ ଭଳିଆ ଅଛି, ସେ ବହି ପାଠ ବି ଆମେ ବି ବୁଝି ପାରୁନୁ, ଛୁଆଙ୍କୁ କଣ ବୁଝେଇବୁ।
ହଁ ହଁ, ଏ କୋଉ ଵାତ ବିଶୁଦେଲି ସେମିତି।
ମୁଁ କହିଲି ଆଜି କ'ଣ ସବୁ ରୋଷେଇ କରିଥିଲେ?
ଭାତ ହେଇଥିଲା ଡାଲି, ଆଉ ଚିକେନ ଆଉ ଉ ଉ ଉ ଯାହା ଆଇଁଷ ସେମାନେ ଖାଇବେ, ସାଧା ଆମେ ଖାଇବୁ, ଆଳୁ ଆଉ ଶାଗ କରି। ଅହ
ଆଜ୍ଞା, ସେଠି କଳମ ମୁଁ ଆଜି କରିଥିଲି କଣ ଆଜି ଆମର ବା ପଖାଳ ହେଇଥିଲା। ସେ ଶୁକୁଆ ଟିକେ ବେ
ହ ହୁଁ।
ସେ ଦେଇଦେଲା ଆମ ଘର କୁକୁଡ଼ା ମାଉଁସ ରାନ୍ଧି। ହେଲା ସେ ଟିକେ ତରକାରୀ ଦେଇଥିଲେ।
ଆଜ୍ଞା,
ଆଉ ସେ ତରକାରୀ ଖାଇବୁନୁ ନୁ ଆସ ଆଉ ଖାଉନୁ ହେଲେ ଶୁଖୁଆ ଭାଜି ଦେଇଛିି। ଆମର ଏଇ ଭେଣ୍ଡି, ଜହ୍ନି ଏଇରା ସବୁ ପୋଡି ଦେଇଥିଲୁ। ପୋଡିକି ପୋଡା ଜିନିଷ ଟା ଭଲ ଲାଗେ ନାଇଁ କି ଦଳିକି ଖାଇବାକୁ।
ବହୁତ ବଢିଆ ଲାଗେ, ପୋଡା ଜିନିଷ ଆମରି ମା ଶିଖେଇଲେ, ହୁଁ
ପୋଡା ରଜ ପଖା କଉଁଟା ରା
ଆହୁରି ବଢିଆ,
ଖାଳି ଦିପୁ ରାତିରେ ବି ଆମର ସଜ ପଖାଳ ଖାଆନ୍ ଏଇ ଯୋଉ ଗରମ ହଉଛି ସେ ଗରମରେ ଜ ଜମା ସେ ରୁଟି ଖାଇ ହଉନି ଏଇ ଦିନରେ ଏଇ ରୁଟି କରି ଖାଆନ୍ତି ଶଶୁର ମୋର ରୁଟି ଖାଆନ୍ତି। ଭାତ ଜମା ଖାଇବେନି ସେ ଥରେ ଦିନକୁ ଥରେ ଭାତ ଖାଇବେ। କହିବେ ଭାତ ଖାଇଲେ ମତେ ନିଦ ହବ ନାଇଁ। ଆଉ ମତେ ରୁଟି ଦିଅ ମୁଁ ରୁଟି କ୍ଷୀର ଏଇ ସବୁ ପାଣି ସନ୍ତୁଳା କରିଦିଏ।
ହଁ ହଁ ଏଇ ଖାଇବେ ମ ଏଇ ତ ସମସ୍ତଙ୍କର ଘରେ
କଣ ଖାଉଚନ୍ତି?
ଆମର ତ ଭାତ କେହି ଖାଆନ୍ତିନି ରୁଟି ଆଉ ତା ଉ ଉଁ। ମ୍ୟାଡ଼ାମ ମୋ କଥା ଶୁଭୁଚି ନା ହାଲୋ।
ଆଜ୍ଞା।
ହଉ ହଉ ଆମ ନାଇଁ ନାଇଁ ଆମର ଅହୋ ଆପଣଙ୍କର ଟିକେ ସୁୁ ଆ ଆମର ବି ସେ ରାତିରେ ଆଗ୍ ଆଜ୍ଞା।
କହୁନାହା ନ୍ତି।
ନାଇଁ ଆମର ସେ ରାତିରେ ସବୁ ରୁଟି ଖାଆନ୍ତି କିନ୍ତୁ ତା ସେ ନଗ ଖାଇବା ହେଲା ଏଇ ସନ୍ତୁଳା ତରକାରୀ। ଏମିତି ସବୁ ହୁଏ ଆଉ ସୋଲା ତରକାରୀ ମଟର ତରକାରୀ ବୁଟ ଏ ସନ୍ତୁଳା ଏଇ ଛତୁ ଏମି ସବୁ ହୁଏ ଆଉ। ବାପା ମର ଡାଇବେଟିସ ଲୋକ ନା ସେ ଭାତ ଫାତ ଖାଆନ୍ତିନି। ବାରରେ ବୁଲୁଥିଲେ କଣ ହେଲା? ହୁଁ।
ଲେ ଆମେ ଏ ସେଇ ତ ତା ପାଇଁ ତ ବୋଇିଲ ଆମ ରଖି ନଗେଇକି ଆଉ। ଆଉ?
ହା ହା ହା ଦେଶ ବା ମଧୁର ସାଗର ଭାଇ ସ୍ଵାଦିଷ୍ଟ। ଆମର ତ ଗାଁ ନାହିଁ ଆମର ତ ଶାଶୁଘର ଗୋ ନାଇଁ ମଦରସ ଆମ ଗାଁରେ ଘରେ ଥିଲା ବେଳେ ବୋଉଆମର ଭାଜେ ନା ଆମର ଏଠି ଶାଶୁଘର ଗୁ ଗାଁ
ପିତା ହେଇଥିବ, ଗାଁ
ବାରି ଶାଗ ସବୁଠୁ ବଢିଆ। ନାଇଁ ଆଣନ୍ତି କିଣିକି ଆଣନ୍ତି ଆଉ।
ହୁଁ ମୋ ବାରିରେ ସବୁ ନଗେଇଚି, ଏବେ ନାଇଚି ନେଉଟିଆ। ହଁ ଯ ଉ ଖ ଖଡ଼ା ପୁରା ହେଇଥିଲା ସେ ଯୋଉ ବଢିଆ କି ଇଏ ହେଇଚି। ଅଗ ସବୁ ଛ ଛାଡି ହେଇଯାଉ ମୂଳ ଚନ୍ତି ରୋଇ
ହଁ ହଁ ଖଳା ସାଗ ସେଇଆ ପା। ଖଡ଼ା ଶାଗ ତମେ ଯେତେ ଛିଡେଇକ ହଁ
ଏଇ ଭଳିଆ ନାଇ ଆଉ ଫସଲ କୁଆଡ଼େ କାମ ମ ଧନ୍ଦା ନଥିବ।
ହଁ।
ସେଇ
ଆଉ?
ହୁଁ।
ଆମେ ଏଟା ଆପଣଙ୍କ ଘର କାମ କରି ଆସ, କଣ କହିଲେ ପ୍ରଶ୍ନ ଟା ଆଉ ଥରେ
ଆଉ ଗାଁରୁ ଯାହା ଆସେ ତମେ ସେଇଆାକୁ ବୋଧେ ରଖିକି ଖାଅ ଆଉ?
ନା ଗାଁ ରୁ କିଛି ଆସ ସେନି, ଗାଁରୁ ଯେତେ ବାବା ହାର ଯାଆନ୍ତି କଣ ଆଣଥିବେ।
ବାରିରେ ହେଇଥିବ ସେ ପିତା ଶାଗ ଟେ ବି ଏ ଆଉରିି ବଢିଆ ଲା ତା ଦେହରେ ଯଦି ଏ ଦିଟା ବିରି ପକେଇକି ଅଳ୍ପ ଟିକେ ଅରୁଆ ଚାଉଳ ପକେଇକି ତାକୁ ବାଟିକି ଛୋଟ ଛୋଟ କରିକି ବ ବରା କରିଦବ। ବରା କରିଦେଇକି ତାକୁ ଯଦି ପଖାଳରେ ଖାଇବ ନହେଲେ ଖାଲି ପାଟିରେ ବି ଖାଇବ ଏଇ ଚାରିଟା ବେଳଆ ବସ ଶିଥିବ ତାକୁ ଛୋଟ ଛୋଟ ବରା କରିଦବ। ଏଇ ବେଳ ବୁଡିଲା ବେଳକୁ ଯେମିତି କୁହନ୍ତିନି ପା ପାଟିଟା ଟକଟକିଆ
ହଁ ହଁ।
ପିତାଟା ଖାଇଲେ ଦେହଟାକୁ ବି ଭାରି ହିତା।
ହଁ ପିତା ଭଳିଆ ପିତା ଶାଗ ମୋର ବି ଭଲ ।
ଖାଇଲେ ଦେହରେ ସବୁ ଯାକ ସବୁ ମାନେ । ଯାଇ ଆମେ ପରିଚ୍ଛନ୍ନ ହବା।
ହଁ।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
ଭାରି ଯାଣ କିଛି ନହେଲେ ଯଦି ଗଲା ବେଳକ ଯେତେବେଳେ ରେଟ ହେଇଯାଇଥିବ ମୁଁ କଣ କରେ କହିଲ କଲରା ପତରକୁ ତାକୁ ବାଟିକି
ଆଜ୍ଞା।
ବାଟିକି ତାକୁ ଅରୁଆ ଚାଉଳ ଦେହରେ କଲରା ପତ୍ର ଗୋଟା ଅରୁଆ ଚାଉଳ ବାଟି ଦେଇଥିବ ତାକୁ କଲରା ପତ୍ରକୁ ବୁଡେଇକି । ନଙ୍କା ର । ।
ମ ନୂଆ ମୁଁ ନୂଆ ରୋଷେଇ ଆପଣ ଠାରୁ ଶିଖିଲି ଦିନେ ଘରେ ନି ଶ୍ଚିତ କରିବି।
ହେଇଥିବ ତାକୁ ହାତରେ ଟିକେ ମୁଁ ତାକୁ ସାଇଜ୍ ଫାଇଜ୍ କରିଦିଏ। କରଦେଇକି ଛୋଟ ଛୋଟ କରି ବରା କରିକି ରଖି ଦେଇଥିବି। ମୁଁ ଦେବି ମୋ ଛୁଆଙ୍କୁ ମାମା ବୋଉ ଏଇରା କଣ ଟିକେ ପିଠା ପିତା ନାଗୁଛି ମୁଁକହିବି ଖା ପିତା ଖାଇଲେ ଭଲ ନା। ତୋ ଦାନ୍ତ ମୂଳରେ ଯୋଉ ଟିକି ଟିକି ପୋକ ଥିବ ଯୋଉ ଘସୁଚୁ ସେ ଛାଡୁନେଇ ଦାନ୍ତ ଘସାରେ ଏଇଆକୁ ଖା। ଏବେ ସବୁ ଜାଗ । ବୁଝିବେ ରେ ଖାଇଲେ ବି ତ କିଛି ଇଏ ହବନି ସେ ମୋ କଥା ମାନିକି ମୋ ପୁଅ ଝିଅ ଙ୍କୁ ସେଥିରୁ ଗୁରେଇକି ଦିଟା ଖାଇଦିଏ।
ହଁ ଆଉ ଆପଣଙ୍କର ଶାଶୁ ଶଶୁ
ହଁ ନିମ ପତ୍ରରେ ଜାଣିଛନ୍ତି ନା ଯୋଉ ବାଇଗଣ
ନା ଜାଣିନି। ହଁ ହଁ ଜାଣିଚି ଜାଣିଚି। ସେ ଭାଜନ୍ତି?
। ହଁ ଟିକେ ଭା ଭାଜି ଦ ଦବ
ଆଜ୍ଞା। ।
ଗରମ ଭାତରେ ପଖାଳ କଲେ ଆମର ଟିକେ ମନେ ହେଲା ବେଳ କୁ । ସିଏ ଭାଙ୍ଗିବେନି କହିବେ କଣ ଆମେ ଖାଇନୁ ମୁଁ ସବୁବେଳେ ଆମର ସେ କହିବେ ଆମର ଗାଳିଦେଇକି ତାଙ୍କ ପାଇଁ । ରଖିଦେବି ରଖିକି ଘରେ ଯାଇକି ଆମେ ସଜ ପଖା କରିଦେବୁ। ସଜ ପଖାଲଟା ହ ଟିକେ ପାଇଞ୍ଚିଆ ପାଇଞ୍ଚିଆ ନାଗିବ ହେଲେ ଏଇ ସବୁ ଆଜି
ହଁ।
ସାଇନ୍ତୁ ତୁ
ମ୍ୟାଡାମ ଆପଣଙ୍କ ସହ କଥା ହେଇକି ବୋହୁତ ଭଲ
ପାନ୍ଦ ବି। ଆପଣଙ୍କର କଥାବାର୍ତ୍ତା କିଛି ଶୁଭୁନି ମୁଁ ଏବେ କଲଟିକୁ ରଖୁଚି ରଖୁଛି ପଛରେ ଏ ଆପଣଙ୍କ ସମୟ ହେଲେ କରିବ ନମସ୍କାର ବାନ୍ଧବୀ
ନିଶ୍ଚତ